ହ୍ୟାଲୋ? ହାଲୋ ହ୍ୟାଲୋ।
ହଁ ଶୁ?
ହଁ ତମକୁ ମୋ କଥା ଶୁଭୁଛି?
ହଁ ସୁବିଲା।
ଏଥର ସୁବିଲା ତମକୁ? ନା ଶୁଭୁନି। ଆଉ କଣ କରୁ
ହଁ ହଁ ଶୁଭୁଛି ଶୁଭୁଛି।
ହଁ କଣ କରୁଛ ଖାଇସାରିଲଣି?
କଣ କରୁଛ?
ଖାଇ ସାରିଲିଣିି। ପଢୁଥିଲି, ତମେ କଣ କରୁଛ?
ମୁଁ ମୁଁ ଏଇ ଯାଇଥିଲି ଦୋକାନରୁ ଦୋକାନରୁ ଆସିଲି ତାଙ୍କ ସହିତ କଥା ହଉଛି ଆଉ। ଆଉ ଆଜି କଣ ଖାଇଛ?
ମୁଁ ଖାଇଥିଲି ଚା, ବିସ୍କୁଟ। ତମେ କଣ ଖାଇଥିଲ?
ଖାଇନି ଖାଇବି ଆଉ।
ଏ ଯାଏଁ ଖାଇନା?
ନା ଖାଇନି ଯାଇଛି ଦୋକାନ ଗୋଟେ ଜିନିଷ ଆଣିବାକୁ ଜିନିଷ ଆଣିଲି ଆଣିକି ଏଇ ଆସିିଲି।
ଆଛା କାମ ଚାଲିଛି ଘରେ ଆଉ।
ହୁଁ କହିଲି ଆଉ କଣ ପଢ଼ୁଛ?
ଏଇ ମ୍ୟାଥ୍ ପଢୁଥିଲି। ଆଉ ଗଣିତ ପଢୁଥିଲି।
ଗଣିତ ପଢିକି ଗଣିତ ହେଇଯିବ କୋଉଦିନ। ଆଉ ରୋଷେଇବାସ କରୁଛ କି?
ନା ମ ତମକୁ ରୋଷେଇ ଆସେ?
ମତେ ତ ରୋଷେଇ ଆସେ। ତମକୁ ଆସିନି କି? ତମେ କଣ କେବେ କରିନ କି? ଆଉ ମା କଣ କରୁଛନ୍ତି?
ମାଆ ଯାଇଛନ୍ତି ବାହାରକୁ କଣ ଗୋଟେ କାମ ଅଛି ବୋଧେ, କୁଆଡେ ଗଲେ। ତମେ ତମ ମମି?
ସେ ଖାଉଛନ୍ତି। ଆ ତମ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ବାପା, ବୋଉ ମୁଁ ଏବେ ଏକା ଘରେ ଅଛି। ଭାଇ ଭଉଣୀ ବାହାରେ ଆଉ।
ଆଛା। ଆଉ ଗା ଆମ ଘରେ ଆମ ଘରେ ବାପା ବୋଉ ମୁଁ ଆଉ ସାନ ବାବା ଭାଇ ତ ବାହାରେ।
ହଁ।
ଆଉ ତମର କିଏ ସାଙ୍ଗ ଅଛି ନା ଭଲ ସାଙ୍ଗ?
ଶ୍ରାବଣୀ ଆହୁରି ବି ଅଛନ୍ତୀ
ଶ୍ରାବଣୀ ଶ୍ରାବଣୀ କଣ ତମର ବେଷ୍ଟ ଫ୍ରେଣ୍ଡ?
ହଁ। ତମ ବେଷ୍ଟଫ୍ରେଣ୍ଡ୍ କିଏ?
ମୋ ବେଷ୍ଟଫ୍ରେଣ୍ଡ୍ ମୋର କେତେ ଅଛନ୍ତି ଦି ଜଣ। ସଙ୍ଗାତ ମୋର ଦି ଜଣ ହୁଁ। ଆଉ ତମର ପାଠ ପଢା ସବୁ ସରିଲାଣି? ଖାଇବା ପିଇବା ତ ହେଇନି ଏଯାଏଁ ମା ଖାଇସାରି ରୋଷେଇ କରିବେ ହବ ଆଉ।
ହଁ।
ଆଉ ଉଠିଲ କେତେବେଳେ?
ଉଠିଲି ତ ମୁଁ ନଅଟା ପାଖାପାଖି ଉଠିଲିତମେ କେତେବେଳେ ଉଠିଲ ସତ
ମୁଁ ତ ଉଠ ମୁଁ ତ ଉଠେ ରାତି। ଉଠିକି ଫୁଲ ତୋଳିଛି ଆଉ କଣ କରିବି। ତାପରେ ପୁଣି ଶୋଇ ପଡୁଛି ହୁଁ। କେହି ଉଠି ନଥିବେ ମୁଁ ଉଠି ସାରିବିଣି।
ଭଲ ଯାହା ହଉ।
ଖାଲି ଉଠିକି
ଆଚ୍ଛା।
ଆଉ କିଛି କରିବିନି ପୁଣି ଶୋଇପଡିି ପୁଣି ଉଠିବି।
ହଁ। ଦୋକାନ ଯାଉଥିବ ତାପରେ ଟିକେ ଆଉ।
ହଁ ଦୋକାନ ହଁ ଦୋକାନ ତ ଯାଉନି ବେଳେ ବେଳେ ଯାଏ।
ହଁ।
ଆଉ ତମେ ରଜ ଫଜ କିଛି ପାଳନ କଲ ନା ନାଇଁ?
ଛାଡ ରଜ ଦି ଦିନ ପୁରା ଘରେ ଗୋଟେ ଦିନ ଖାଲି ଯାଇଥିଲି ଏଇଠି ଗୋଟେ ପାଖ ମନ୍ଦିର।
ମନ୍ଦିର ଯାଇ ବୁଲିକି ଆଇିଲ ଆ ରଜରେ କେତେ ହଲ ଡ୍ରେସ୍ କରିଥିଲା କି?
ଟୋଟିଲି କରିନି।
କିଛି କରିନ?
କିଛି ବି ରେସ୍ କରିନି ମୁଁ।
ରଜରେ କେମିତି ଡ୍ରେସ୍ କରନ ଯକି ଅ
କରିନି ଇଚ୍ଛା ହେଲାନି ଆଉ ଘରେ ପଇସା ଦେଇଥିଲେ ହେଲେ ମୁଁ କହିଲି ଦେଖି ଆଉ ପଛରେ କରିବା ଆଉ। ହୁଁ ହଁ ସେଇ ବା ଯେତେବେଳ ଦର ପଡିିବ ଟେଷ୍ଟା ଆଣିବା ଆଉ।
ହଁ ଏବେ ଡେସ୍ ଆଣି କିଛି ଲାଭ ହିଁ ନାହିଁ।
ହଁ ତମେ କେତେଟା ଡ୍ରେସ କରିଥିଲ?
ମୁଁ ତ କରିଥିଲି ଚାରିହଲ। ଖାଲି ଘରେ ପିନ୍ଧି ଖାଲି ଘରେ ପିନ୍ଧି ହିଁ ଶୋଇ ପହିଲି।
ସେଇୟଆ ସେଇଟା ଅଧିକ କଷ୍ଟ ହବ। ଡ୍ରେସ ଆଣିଥିବୁ କୁଆଡେ ଯିବାର ନାହିଁ।
ସେଇଆଉ ତ କଥା। ଆଉ କଣ ପିଠା ସବୁ ଖାଇଲ?
ଘରେ କଣ ହେଇଥିଲା। ସେଇ କାକରା ହଁ କାକରା କାକରା ଆଉ ଯୋଉ ମୁଆଁ ପିଠା ଗୋଟେ ହୁଏ ନା?
କୋଉଁ ପିଠା?
ମୁଆ ପିଠା ମାନେ ପୋଡପିଠା ଭଳିଆ।
ହଁ ହେଇଥିବ ମୁଁ ଜାଣିନି।
ହୁଁ ସେଇ ପିଠା ହେଇଥିଲା। ଆଉ ମୋର ତ ଛାଡ ପନିର ଖାଇ ଖାଇଗଲା ଆଉ ଭେଜିଟେରିଆନ ଆଉ। ଶାକାହାରୀ ଶୁଦ୍ଧ ଶାକାହାରୀ। ପନିର ଖାଇ ଖାଇ ଗଲା ଆଉ ତିନି ଦିନ୍।
ପ୍ରାଣୀ କି? ଆଇଁଷ ଖାଉନା କି?
ନା ଏବେ ଛାଡି ଦେଇଚି ଛଅ ମାସ ହେବ।
କାଇଁ, କୋଉ ଥିରେ ପୂଜା ପାଠ କରୁଚ କି ଛାଡି ଦେଇଚ?
ନା କିଛି ପୂଜା ମଜା କରୁନି ସେମିତି ଛାଡି ଦେଇଛି ଆଉ।
ଆଉ ଠାକୁର ପୂଜା କର ନା?
ଠାକୁର୍ ପୂଜା ନାମ୍ ପରେ ନବ ସେଇଟା ସବୁଠାରୁ କଷ୍ଟ ଠାକ୍
ତମୁ ଠାକୁର ପୂଜା କଷ୍ଟ ଲାଗେ। ରୋଷେଇ ବି କଷ୍ଟ ଲାଗେ।
ହଁ ଏଇ ଦିଟା ସବୁଠାରୁ କଷ୍ଟ। ତମେ? ତମେ ଦିଇଟା ଗଡ୍ ଶୋଇ ଯାଏ ମୁ ହେଲେ ନା।
ଆ ମୁଁ ତ ଦିଟା କରୁଚି ମାନି ଯାଉଚି। ଆଉ ତମକୁ କଣ ଖାଇବାକୁ ଭଲ ଲାଗେ? ମତେ ମତେ ଉଁ ମୋର ପ୍ଲସ୍ ଥ୍ରୀ ଚାଲିଚି ଏବେ।
ହଁ ଅ। ଖାଇବାକୁ ଉ-ଉ-ଉ ମତେ
ମିଠା କଣ ଭଲ ଲାଗେ?
ମିଠା ସବୁ ଭଲ ଲାଗେ।
ସବୁ ମିଠା ଖାଇଯାଅ। ବେଶୀ ମିଠା ଖାଇବନି ପୁଣି ଡାଇବେଟିସି ହେଇଯିବ।
ସେଇଟା ହିଁ ବେଶୀ ପସନ୍ଦ ମିଠାଟା ମିଠା ଆଇସ୍କ୍ରିମ୍।
ସେଇଥିଲାଗି ମିଠା ମିଠା ଭଳିଆ କଥାବାର୍ତ୍ତା କରୁଚ ମୋର ମୋର ବି ଆସ୍ କ୍ରିମ୍ ପସନ୍ଦ ଆଉ ମିଠା ବି ପସନ୍ଦ କି ବେଶୀ ଲାଗେନି ମିଠା ଭଲ ଲାଗେନି।
ନନଭେଜ୍ ରେ ଚିକେନ ହେଇଥିବ ନା।
ହଁ ନନଭେଜ୍ ରେ ମତେ ଚିକେନ୍ ହିଁ ଭଲ ଲାଗେ। ଆଉ ମାଛ ବି ଭଲ ଲାଗେ ଆଉ କିଛି ଭଲ ଲାଗେନି। ତମକୁ କଣ ଭଲ ଲାଗେ କି?
ମୁଁ ତ ଚିକେନ ହିଁ ଥିଲା ଛାଡି ଦେଇଚି ଆଉ ଚିକେନ୍ ହିଁ ଥିଲା ପୁରା ଚିକେନ୍ ପାଗଳ ଥିଲି।
ଚିକେନ୍ କଣ ଭଲ ଲାଗିଲାନି କି?
କେନ୍ ଇଚ୍ଛା ହେଲାନି ବହୁତ୍ କିଛି ହେଲଥ ପାଇଁ ଛାଡିଦେଲି ଆଉ।
ଆଉ କଁ ରୋଷେଇ କରି ଚିକ୍ ଚିକ୍ ଚିକ୍ ଚେକ୍ ଚିକେନ୍ ମା
ସ୍ ହଁ-ହଁ କରେ ମାନେ ଥରେ ଥରେ ଆଉ ହେଲେ ପସନ୍ଦ ନୁହେଁ ମତେ କରିବା। ଥରେ ଥରେ କରିଚି ଥରେ ଦି ଥରେ ଏମିତି କରିଚି ଆଉ। ସେଇଆ କଷ୍ଟ ହୁଏ ମତେ କରା ପାଇଁ କରିବା ପାଇଁ ଆଉ ଘରେ ସବୁ ଅଛନ୍ତି କରିଦିଅନ୍ତି।
ଆଉ ତମେ ବୋଧେ ସେଥିପାଇଁ କିଛି କର ନା ଆଉ ସିଆଡେ ଖରା ହଉଚି ନା।
ଜୋରେ ଖରା ତିନି ଦିନ ହେଲା ବହୁତ ଗରମ ହଉଛି।
ହଇଲ ତମର ସେଠି ବର୍ଷା ହେଇନି?
ନା ଟୋଟାଲ ବର୍ଷା ହେଇନି ସେମିତି ପାଗ ଖାଲି କରିଥିଲା।
କାଲି ତ ପୁରା କାଚି ଦେଇଗଲା ଆମଠି ପୁରା ଜୋରେ ହେଲା ପୁରା ରାତି ସାରା।
ହୁଁ।
ଆଉ ବାପା ତମର କଣ କରୁଚନ୍ତି କି?
ବାପାଙ୍କର ଦୋକାନ। ବାହାରେ ହଁ ପାଖରେ ମାନେ ହଁ-ହଁ ଦୋକାନରେ ରୁହନ୍ତି ଆଉ ପାଖରେ।
ତମେ ଯାଉନା ଦୋକାନକୁୁ?
ନା ଆଗୁରୁ ଯାଉଥିଲି ମାନେ ଛୋଟବେଳେ ଯାଉ ଥିଲି ସପ୍ତମ ଯାଏଁ ଯାଇଚି ହଁ ଆଉ ଏବେ ଯାଉନି। ବେଳେ ବେଳେ ବହୁତ୍ ରେୟାର କେତବେଳେ ଥରେ ଅଧେ।
ହୁଁ। ଆଉ ଏଥିର କାଳି ପୂଜାରେ କୁଆଡେ ଗଲ ନା ବୁଲିବାକୁ ବାବା ତ ଚାକିରି କରିଛନ୍ତି ସେ ମାନେ ଚାକିରୀ କରିଛନ୍ତି ଇସ୍କୁଲରେ ଦଶଟା ଚାରିଟା ଯାଆନ୍ତି ଆସ ସେ କି ପୁଣି- ପୁଣି ସକାଳ ଡ଼ିଉଟି ସବୁଦିନ ଡ଼ିଉଟି।
ହେଇଚି ସେଇପା ହଁ। ଆମର ଦୋକାନ ହେଇକି ବି ବାପା ସବଳେ ଦିନ ରାତି ଦୋକାନରେ ରହନ୍ତି। ତି ଛାଡ଼। ଦୋକାନ ଛାଡ଼ି ହବନି ନା।
ହଁ ଏୟା ଅଛି କଥା ଆଉ ନାଇଁ।
ହୁଁ।
ଆଉ ଥର କାଳୀ ପୂଜା ରେ କୁଆଡେ ଯାଇଥିଲ କି ବୁଲିବାକୁ?
କାଳୀ ପୂଜା ହଁ ଟାଉନ ତ ସେଇଠି ବୁଲିଥିଲୁ। ଥରେ ନା ଦିଥର ବୁଲିଚୁ ବୋଧେ ଥରେ ବୋଧେ ଯାଇଥିଲେ ଏଥର। ହଁ ଖା ଖାଇବା ପିଇବା କଣ କରିଥିଲୁ ଭୁଲି ଯାଇଚୁ।
ଖାଇ ପିଇଲ ନାଇଁ କଣ ଖାଇଲ କି?
ତମେ ଆସିଥିଲ କାଳୀପୂଜା ରେ?
ନା ମୁଁ ତ ଯାଇନି ଭାଇ ଯାଇଥିଲି ନାଇଁ କଣ।
ହୁଁ। ତମ ସେଠି ବି ହୁଏ ନା?
ହଁ ଆମେ ତ ଆମ ଛକରେ ହୁଏ କାଳୀ ପୂଜା ଯାତ୍ରା ହୁଏ ଦୋକାନ ପଡେ। ଭାଇ ଠାକୁର ବସନ୍ତି ବିସର୍ଜନ ହୁଏ। ଆମର ସବୁ ହଁ ଏପଟ ଆଉ କଣ କରୁଛ? ପଢୁଛ।
ହୁଁ ପଢୁଥିଲି ସକାଳୁ ଅଳ୍ପ। ଉଠଲ ତ ନଅଟ ତାପ ଟିକେ ହଁ ଜୋରଦାର ଲାଗେ ପଢିଲେ ହିଁ ନିଦ ଲାଗେ ପଢିଲେ ହିଁ ନିଦ ଲାଗେ।
ମତେ ତ ପଢିଲେ ହିଁ ନିଦ ଲାଗେ ଆଉ ତ କିଛି ଗୋଟେ ନିଜ ଲାଗେନି ଫୋନ୍ ଟିପିଲେ ନିଦ ଲାଗେନି। ବହି ଖୋ
ନିଦ ଯଦି ଦରକାର ତାହେଲେ ପଢ଼ିବା ଷ୍ଟାର୍ଟ କରିଦିଅନ୍ତୁ ବାସ୍ ସରିଲା।
ବହିଟା ହି ଖୋଲି ଦେଇ ବସିଯାଉ ନିଜେ ଆସିଯିବ। ମ ତେ ମୋ ବୋଉ କହିବ ତୁ କାଇଁ ବହିଟା ଖୋଲୁଥିଲୁ।
ପଢିଲେ ହିଁ ସତ କଥା ନିଦ ଆସେ କାହିଁକି କେଜାନେ ଏମିତି।
ହଁ ସେଟା ତ ବେଳେ ବେଳେ ହୁଏ କାହା ସହିତ ହୁଏ ଜାଣି
ମତ ସତେ ବି ହୁଏ। ନା ମୁଁ ଜାଣି ଶୁଣି ସେଥିପାଇଁ ବେଳେବେଳେ ବହି ଖୋଲିକି ବସେ ଯେତେବ
ହଁ ସେଟା ତ ସତ କଥା।
ତମକୁ କଣ ପଢିବାକୁ ଭଲ ଲାଗେ?
ମତେ ତ ଓଡିଆ ପଢିବା ଭଲ ଲାଗେ ମୋର ତ ଓଡିଆ ହିଁ ଅନର୍ସ।
ହଁ। ମୋର ମ୍ୟାଥ ପସନ୍ଦ ଥିଲା ଏବେ ଆଉ ସେତିକି ବି ହଉନି। ଏବେ ଆଉ ସେତିକି ବି ହଉନି। ହଁ ନା ଆଉ କଣ ହେଲେ ଭଲ ଲାଗୁଛି। ମାନେ ଦଶମ ଯାଏ ପ୍ଲସ ଟୁ ଯାଏ ବି ଠିକ ଠାକ୍ ଥିଲା। ତାପରେ ଆଉ ଭଲ ଲାଗୁନି।
କଣ କହୁଛି ଏଥର କଲ ରଖେଇବି ଆଉଥରେ ଫୋନ କରିବି।
ହଁ ହଁ ହଁ ହଁ ରଖୁଛି ହଁ।